ହଁ।
କେମତି ଅଛୁ ସାଙ୍ଗ?
ଖାଉଛି।
କଣ ଖାଉଛୁ?
କାଙ୍କଡ଼ଚପ।
କାଙ୍କଡ଼ଚପ?
ହୁଁ।
ଦେଇଛି?
ମୁଁ କରିଛି।
ଏକା କରିକି ଖାଉଛ ସବୁ?
ହଁଁ ଭୋକ ଲାଗିଲା ସେଥିପାଇଁ କରିକି ଖାଇଲି।
ଆଳୁ ଆଳୁ କୋଡୁ ଆଇଲା?
ଆଳୁ ନୁହଁ ଖାଲି କାଙ୍କଡକୁ ଗୋଲ ଗୋଲ କରିକି କାଟିଦେଲି ପତଳା ପତଳା ତାକୁ ବେସନ ରେ ବୁଡେଇ ଦେଇକି ଛାଣିଦଲେ ସରିଗଲା।
ଏସ ଶଳା।
ହଉାଇ ଆଉ ଗୋଟେ ବାଇଗଣ ବିତାଧରେ ଛାଣିଛି।
ହୁଁ ହଁ ଆଳୁ ଆଳୁ କର
ହଁ ଆଳୁ ବେଶୀ ଖାଇଲେ ଡାଇବେଟିସ୍ ହେଇଯିବ।
ହୁଁ ନାଇଁ ଭଲ ଅଳ୍ପ ଖାଇଲେ ଡାଇଵେଡିସ କାଇଁ ହଵ।
ହୁଁ ନା ସବୁବେଳେ ତ ସକାଳ ଦିହପର ରାତି ସବୁ ଖିଆରେ ଆଳୁ ଟା ମାନେ ଖିଆ ହଉଛ ନା। ତ ପୁଣି ତାକୁ ଜଳ ରେ ବି ଖାଇଲେ ପୁଣି ଆହୁରି ଡାଇବେଟିସ୍ ହେଇଯିବ। ବେଳେ ଭାତ ଡାଲି ଆଳୁ କା କଣ ଭଜା
ହଁ।
ଆଉ ସାଲାଡ ଆଉ ଖଟା।
ଖଟା କୋଉ ଖଟା?
କୋଳି ଖଟା।
କୋଳିଖଟା କେମିତି କରନ୍ତି ନିଜେ ବନେଇଛ ନା କିଣିକି ଆଣିଛ?
ହଁ ମ ମେତ ତ ଆସେନି କି ନାହିଁ। ଏ ପାଖରେ ଗୋଟେ ଭାଉଜ ଅଛନ୍ତି ତାଙ୍କ ଘରୁ ଆଣିଥିଲି।
ଓହୋ।
ହୁଁ।
ପାଖରେ କିଏ ଅଛନ୍ତି?
ଏ ପାଖ ଘରକୁ ଲାଗି ଗୋଟେ ଭାଉଜ ଅଛନ୍ତି ପଡୋଶୀ ଆମର ସେ ଦେଇଥିଲେ ଖଟା। ସେଇ ଖଟା ହୁଁ।
ଓହୋ ତାଙ୍କଠୁ ବୁଝୁବ କେମିତି କଣ ହଉଛି। ତୁ ବନେଇବୁ
ହଁ। ତ କାମ ରହୁଛି। ଆଉ ମୁଁ ଜଗି ପାରିବିନି ଆଉ ସେ ଘରେ ଖାଲି ରୋଷେଇ ବସା କରୁଛନ୍ତି ବୋଲି ଖରାରେ ନେଇକି ସେ କୋଳିକୁ ଶୁଖେଇବ ତାପରେ ତା ଦେହରେ କଣ ତେନ୍ତୁଳି ମଣ୍ଡ ଦବ। ହ
ତେନ୍ତୁଳି ତେନ୍ତୁଳି ତେନ୍ତୁଳି କଣ ମଣ୍ଡ ଦିଆ ହୁଏ କେମିତି କଣ?
ତେନ୍ତୁଳି ମାନେ ଯୋଉଁ କଇଁଆ କଇଁଆ ସେଇଆକୁ ପାଚିଲା କଇଁ ଆଣିକି ଟିକେ ଗରମ ପାଣି ଦେଇକି ବତୁରାଇ ଦେବା। ତାପରେ ସେ ଟିକେ ବତୁରି ଗଲେ ଦଶ ପନ୍ଦର ମିନିଟ୍ ପରେ ତାକୁ ଚକୁଡ଼ି ଦବ ତା ଦେହରୁ ମଞ୍ଜି ତାର ଯୋଉଁ ପପ ବାହାର କରିଦବ ସେ ଯୋଉଁ ରକ୍ତ ଟା ସେଇଟା କୁ ହୁହନ୍ତି ମଣ୍ଡା। ସେଥିରେ ଶୁଖିଆ ହେଇଥିବ। କୋଳି ସେ କୋଳିକୁ ତ ଏଥିରେ ପକେଇଆହବ। ଆଉ ଗ ଟିକ ତାକୁ ହଉଛି ଖରାରେ ଦିଆହବ ଚାରି ପାଞ୍ଚଟା ଭଲ କି ଖରା ଖାଇବ ସେ ସେଥିରୁ ପାଣି ଅଂଶ ମାରିଲ ତା ଦେହରେ ସୋରିଷ ତେଲ ଆଉ ଯାହାେତୁ ମସଲା ପକେଇବାର ଥିବ ସେଇଟା ପକେଇବ ହେଇ ଆଚାର।
ଆଛା ଆଛା ଆ ଜାଣିଛୁ କହୁଛୁ କଣ ଜାଣିିନୁ?
ଜାଣିଛି କିନ୍ତୁ କେବେ କରିନି ତ ଭଲ ହବ ଖରାପ ହବ। ଆଜି ନାଇଁ କହୁଥିଲ। ନାଁ ହେତେରେ ହାତରେ ଖଟା ହୁଏନି।
ନାଁ ଦେହ ପା ଭଲ ନାହିଁ ବୋଧେ ପାଟି ଅବାକିଆ ଶୁଖୁଛି ତ?
ନାଁ ବା ଦେହ ଖାଉଛ
ଉୁଁ ହୁଁ ମାନେ ଖରା ବେଳେ ଖାଇବା ସାରିକି ତମେ ଫରେ କାଙ୍କଡ ଫାଙ୍କଡ ଖାଇଲଣି?
ଦେହଟା ଭଲ ଲାଗୁନି ତାପରେ ଖାଲି ଇଚ୍ଛା ହଉଛି ଇଆଡୁ ସିଆଡୁ କଣ ଖାଇବା ପାଇଁ।
ଆଜି ମୁଁ ଘରକୁ ଯାଇଥିଲି। ଆମର ଖରା ବେଳେ ଖାଇବାକୁ ବଢିଆ ଖାଇବା କରିଥିଲା। ମାନେ ଡାଲିଟା ତ ବୋବାଲ ହେଇଥିଲା।
ମୁଁ ଯୋଉଁଟା ଭଲ ନାଁ ତମ ପାଟିଟା ଅବାଗିଆ ଲାଗୁଚି। ମତେ କିଛି ଭଲ ଲାଗୁନି ଦବାକୁ
ଓ ହୋ।
ମତେ ପକୋଡି ବି ସଦା ଲାଗୁଛି ମୁଁ କଣ କରିବି?
ଏଟ ଟମାଟୋ ସସ୍ ନହେଲେ ଯୋଉଁ ଚିଲି ଟମାଟୋ ସସ୍ ଗୋଟେ ଯୋଉଁ ଆସେନି? ସେଇଟା ଖା ଭଲ ଲାଗିବ। ହ ହଉ।
ମୋର ଇଛା ହଉଥିଲା ମୋର ଇଚ୍ଛା ହଉଥିଲା ଚାଉମିିନ ଖାଇବାକୁ। ଚାଉମିନ ଟା କିଏ କରିବ? ଅଣ୍ଡା ଚପ୍ ବି ଇଛା ହେଉଥିଲା ଖାଇବାକୁ ଅଣ୍ଡା ଥିଲେ ଅଣ୍ଡା ବେସନ ରେ ଗୋଳେଇକି ଚପ କରିଦେଇଥାନ୍ତି। ଆଳୁ ସିଝା ବି ଥିଲା ଆଳୁ ସିଝା ବି ଥିଲା ଭାତରେ ଆଡ଼େଇ ଦେଇଥାନ୍ତି ଚଗଡି ଦେଇଥାନ୍ତି ତାକୁ ଅଣ୍ଡା ଭିତରେ ଦେଇ ଦେଇକି କାଡି ଦେଇଥାନ୍ତି।
ହେଇଯାଇଥାନ୍ତା?
ହଁ।
ଆ ତ ଭଲ ତ ଏମିତି ଖାଇବ ତ ଭଲ। ନିଜେ କରିକି ଘରେ ଖାଇବ ବାହାରୁ କାହିଁକି କିଣିକି ଖାଇବ।
ହଁ ସରେ ତ ଏମିତି ଗୋଟେ ଅଣ୍ଡାକୁ ସାତ ଟଙ୍କା ଦେଇକି ଆଣିବ। ଆଉ କେତେ ପରିଶ୍ରମ ଲାଗିବ ଆଉ ଅଧ ଘଣ୍ଟା ଖଣ୍ଡେ ଲାଗିବ ଆଉ ଖାଇବା ଶାନ୍ତିରେ।
ହଁ। ହଉ ତାହେଲେ ଠିକ ଅଛି।
ତମେ କଣ ଖାଇଥିଲ?
ଏ ଖରାବେଳେ ଦେଇଥିଲି ଭାତ ଡାଲି ଆଉ କାଙ୍କଡ ଆଳୁ ଭଜା ଆଉ ଖଟା ଆଉ ଗୋଟେ ପାମ୍ପଡ଼ ହ ଆଉ କାକୁଡି ସାଲେଟ୍।
ଆ ମୁଁ ବି ପାମ୍ପଡ ଖାଇବା କୁ ଇଛାହଉଛି ହଁ
ପାମ୍ପଡ ଘରେ ଥିବ ଛାଣି ଦଉୁନୁ ତୁ ତ ଛାଣିକି ଖାଉଛୁ ଏହିଖିଣା ଏତ ଭଲ ସୁବିଧା ହବ।
ଉଠି ଥିଲି ଆଉ ଉଠି ପାରିବିିନି ଦେହ ଭଲ ଲାଗୁନି। ହଁ ଖାଇଥିଲି ସକାଳେ।
ଔଷଧ ଆଣିଥିଲୁ?
କମିବ।
ଆଛା ଆଚ୍ଛା ଆଉ ଘରେ ସବୁ ଭଲ ଅଛନ୍ତି?
ହଁ ହଁ ଆଛା ଭ
ହଁ ଆମର ତ ଚାଲିଛି ସେମିତି କାମ କାମ ଗୋଦାମକୁ ଯାଆ ଗୋଦାମରୁୁ ଆ। ଏଇ ଗାଡି ଲୋଡ ହେଲା ଗାଡି ଖାଲି ହବ ଏଇଆ ଚାଲିଛି ଆଉ କଣ ଚାଲିବ।
ଓହୋ। ଭଲ ଆଉ।
ଏମିତି କାମ କରି କରି ବିର ଏତେ ଲାଗିଲେ ନିଜ ସଂସ୍ଥା ଗୋଟେ କଣ ଖୋଲିକି ବସିବାକୁ ଇଛା ହଉଛି, ସେ ବି ପଇସା ନାହିଁ
ପଇସା କଣ ଟଙ୍କା ବି ନାହିଁ।
ହଁ ଆମ ପାଖରେ କିଛି ବି ନାଇଁ।
ହୁଁ ତମ ପାଖରେ ନାହିଁ ଆଉ ତମେ ଚାକିରି କରୁଛ ଆଉ ସବୁ କରୁଛ ପଇସା ନାହିଁ
ଆଉ ତାହେଲେ ତମେ ବି ତ ଚାକିରି କରୁଛ ତମ ପାଖରେ କାହିଁକି ପଇସା ନାହିଁ ପଇସା ସବୁ କୁଆଡେ ଗଲା।
ଆମର ଖର୍ଚ୍ଚ ଅଧିକା ନା।
ଖର୍ଚ୍ଚ ଅଧିକା
ତାଠୁ ଆଣୁଥିବ ତୁମେ ଜାଣି ପାରୁନଥିବ।
ହଁ।
ତମେ ତାଠୁ ଆଣୁଥିବ ତମେ ଜାଣିପାରୁନଥିବ।
ହଁ ଜାଣି ପାରିଲେ କଣ ଅଛି ସେଇଠି
ହୁଁ। ସେଇ କଥା ତମେ ଜାଣି ପାରୁନଥିବ ବୋଲି କହୁଛ ସେ ଏ ଇଏ କରିଦେଇଥିବେ। ଆଉ ତମ ମୁଁ କହିଲି ତମେ ଜାଣିପାରୁନ ବୋଲି କହୁଛ କି ତମଠୁ ନେଇ ଖର୍ଚ୍ଚ କରିଦଉଛନ୍ତି।
ମୋଠୁ ତ ସେ ନଉଛି ଆଉ।
ହୁଁ ହୁଁ କେତେ ଟଙ୍କା ନେଇଯାଉଛନ୍ତି ସଦାବେଳେ।
ତା ମନ ଯେତେବେଳେ ଯାହା ହଉଛି ନଉଛି।
ତମେ କେମତି ଦେଇ ଦଉଛ।
ମୁଁ ସ୍ୱାମୀ ବୋଲି ଦଉଛି, ନାଇଁ ଚୋରି କରିକି ନଉନି ସ୍ୱାମୀ ବୋଲି ତାକୁ ଦଉଛି ହେଲେ ସେ ତାର ଫାଇଦା ଉଠଉଛି ଆଉ
ଓହୋ ଭଲ ଆଉ କଣ ସ୍ୱାମୀ ସ୍ତ୍ରୀ ଭିତରେ ଯେ ସ୍ଵାମୀ ସ୍ତ୍ରୀ ଠୁ ନବନୀ
ମତେ ତ ସିଏ ଦଉନି ନା ଆଉ କିଏ ତାହଲେ ମୋର ବ୍ୟାଙ୍କ୍ ନ ଆମର କିଛି ବି ଭଲ ପାଇବା କିଛି ବି। ମାନେ ଭଲ ପାଇବା କେବଳ ଆ ମାନେ ଝିଅମାନଙ୍କ ପାଖରେ ହିଁ ଥାଏ ଆଉ ପୁଅ ମାନଙ୍କର କିଛି ଭଲ
ହଁ ସେ ସେ ତମପାଇଁ କଣ ଖାଇବାକୁ ଆଣୁଥିବ କାଳେ।
ପଇସା ନେଇକି ମୋ ପାଇଁ ଖାଇବାକୁ ନେଇି ଆ
ଆରେ ସେ ଆରେ ସେଇଟା ସେ ତ ଏକାଟିଆ ଖାଉନି ନା ତମ୍ ପାଇଁ ବି ଆଣୁଛି।
ଆ ତ ମୁଁ ବି ତ ଯୋଉ ପରିବା ଫରିବା ଯାହାବି କିଛି ଘରେ ଦରକାର ହଉଛି ସେଇଟା ବି ତ ମୁଁ ଆଣୁଛି ନା ତାହେଲେ। ଜେନୱିନ କେମିତିକା ହଁ ତ ଜେନ ମାନେ ତାହେଲେ ସିଏ ବି ଯୋଉଟା ଆଣିଛି ତାହେଲେ ସେଇଟା ଅଧିକ ଟା କଣ କଲା ସେ ମୋ ପାଇଁ ଅଧିକଟା
ଅଧିକଟା ଏଇଆ କଲା କି ସେ ତମ ପାଇଁ ଆଇଁଲା ତମକୁ ତମ ପାଇଁ ତମକୁ ବି ଖୁଆଇଲା ନା।
ମାନେ ମୋରି ପଇସା ନେଇକି ମୋ ମତେ ହିଁ ଆଣିଲା ମୋଠୁ ଶହେ ଟଙ୍କା ନବ ମତେ ଖାଇବାକୁ ଆଣିକି ଦବ କୋଡିଏ ତିରିଶ ଟଙ୍କାର ନହେଲେ ପଚାଶ ଟଙ୍କାର ହଁ ନା ଦଶ୍ ଥର ଦଶ ଥର ମୋଠୁ ପଇସା ନବ ମତେ ଆଣିକି ଦବ ଦିଥର ଖାଇବାକୁ।
ହୁଁ ହୁଁ ଯାହା ହଉ ଦଉଚି ତ ହେତିକି ବଡ କଥା।
ମନା କରୁଚି କି ତାଅପେକ୍ଷା ନଦବାଟା ହିଁ ବେଟର, କାହିଁ ଦଉଚି ଯେ ନଉଚି କାହିଁକି ଦଉଚି କାହିଁକି ନା ନ ଦବା ଦରକାର ନାଇଁ କି ଦବା ବା ବି ଦରକାର ନାହିଁ।
ହା ଆ ଭୁଲ କଥା ତ ଏ ସ୍ଵାମୀ ଟା ତୋର ତାକୁ ଏମିତି କଣ କହୁଛୁ?
ଚଳୁଥିଲା ନା ନାଇଁ ଆମେ ଏମିତି ଚଳୁଥିଲୁ ବୋଧେ
ଆଉ ଚଳିବାରେ ହେ କ ଚଳିବାରେ କଣ ଅଛି।
ହଁ ବେକାରିଆ କଥା କୁହନି ଆଉ।
ହଁ। ଆଉ କଣ ଖବର କହ ଆଉ କୁଆଡେ ବୁଲାବୁଲି କରିବାକୁ ଯାଇଚ ନା ଯାଇନ?
କହିଲି ବା ମୋ ଦେହ ଭଲ ନାହିଁ ଆଉ ବୁଲିବାକୁ
ନାଇଁ ଏ ଦେହଟା ସିନା ଏବେ ଖରାପ ହେଲା ଗୋଟେ ଗୋଟ ଦିନ କି ଚାରି ଦିନ ହେଲା ଖରାପ ହେଇଥିବ ଆଗରୁ ଖରାପ ଥିଲା ତମର?
ନାଇଁ କୁଆଡେ ଯାଇନି ଖରା ତ ହଉଚି ଏତେ ଜୋରେ ମୁଣ୍ଡ ଫୁଣ୍ଡ ବୁଲେଇ ହେଇଯାଉଛି ବାହାରକୁ ଗଲେ। ଆଉ ବୁଲିବ କଁ ଏ ଖରାରେ କୁଆଡେ ବୁଲିବ। ଏଇଟା କଁ ଆମର କାଶ୍ମୀରି ହେଇଗଲା ଯେ ହଁ ଖରାରେ ଯାଇକି ବୁଲ।
ସେ ଖରା ରେ ବୁ ଖରା ରେ ବୁଲିଲେ ଭିଟାମିନ କଣ ଡି ମିଳେ ନା କଣ କହନ୍ତି?
ସେଇଟା ସକାଳର କଁଳିଆ ସୂର୍ଯ୍ୟ କିରଣରେ ଭିଟାମିନ୍ ଡି ମିଳେ। ନା କି ଦିନ ଦି ପ୍ରହରେ ଉଦୁ ଉଦିଆ ଖରାରେ ଯାଇକି ବୁଲିଲେ ଭିଟାମିନ ଡି ମିଳିବ। କଅଁଳିଆ ଖରା ମାନେ ସେଇଟା ଯେତେବେଳେ ସୂର୍ଯ୍ୟ ଉଦୟ ହୁଅନ୍ତି ତାଙ୍କର ଯୋଉ ସକାଳର ସେଇ ଯୋଉ ହଁ ସେଇ କିରଣ ହଁ ସେଇଟାକୁ କହନ୍ତି କଅଁଳିଆ କିରଣ।
ଆଚ୍ଛା ଆଚ୍ଛା।
ରାତି ଯାକ ସୂର୍ଯ୍ୟ ଥଣ୍ଡା ହେଇକି ଥାନ୍ତି ନା ସକାଳୁ ଟିକେ ଉଠିଲେ ତାଙ୍କୁ କିରଣ ଟା ବି ଟିକେ ଭଲ ଲାଗେ ଦେହକୁ ସେଥିପାଇଁ ଭିଟାମିିନ ଡି ମିଳେ ତାପରେ
ରାତି ଯାକ ସୂର୍ଯ୍ୟ କୋଉଠି ଥଣ୍ଡା ହେଇଥାନ୍ତେ ସୂର୍ଯ୍ୟ ତାଙ୍କର ଜଳୁଥାନ୍ତି ପୃଥିବୀ ଘୁରୁଥାଏ ସେଥିକଁ
ସେ ଯାହା ବିି ହଉ ସେ ଯୋଉଠି ନ ଦେଖାହଲେ ବି ସେ
ଥଣ୍ଡା ଥଣ୍ଡା କେମିତି ହେଲେ ହେଁ ଚନ୍ଦ୍ର ନା ଥଣ୍ଡା ହେଇକି
ଆଉ ତମେ ମୋତେ ଆଉ ବିଜ୍ଞାନ ପଢାଉନି ମୁଁ ଏଠି ବିଜ୍ଞାନ କଥା କହୁନି ମୁଁ ଏଠି ଆଉ ବିଜ୍ଞାନ କ-
ଅଭିଜ୍ଞାନ?
ହଁ।
ଓହୋ। ହଁ ଭଲ ଭଲ କର ତାହଲେ।
ଆଉ କଣ କରିବା ଭଲ କଥା କହୁଛ ଉଦଉଦିଆ ଖରାରେ।
ଆଉ କଣ ତମେ କୁଆଡେ ଯାଇଥିଲ ପା ବୁଲାବୁଲି କରିବାକୁ?
ଆ ସିଏ କେବେ ଆସି ମାସ ହେଇଗଲାଣି କେ ଛଅ ମାସ ହେଲାଣି।
ଆଛା।